ହଁ ସେତ କିଛି କଥା ଥିଲା।
ହଁ କୋହୁନୁ।
ଗୋଟେ କଥା ପଚାରିବାର ଥିଲା।
ପଚାରେ।
ଆଉ ଫୋନ ଧରୁ ଫୋନ କେ ଦିନକୁ କେତେ ସମୟ ଧରୁ ବ୍ୟବହାର କରୁ ଫୋନ ଦେଖୁ କେତେ ସମୟ?
ଫୋନ୍ ବ୍ୟବହାର କରେ ଦିନକୁ ଦଶ ଘଣ୍ଟା।
ଦଶ ଘଣ୍ଟା।
ହଁ। କଣ କି କୋହୁନୁ।
ତାର କାମ ଠିକ କରୁଚ କରୁନ।
ହଁ ଘର କାମ ଭିତରେ ଯେତେବେଳେ ଫାଙ୍କା ପାଏବି ଫୋନ ବ୍ୟବହାର କରେ ଆଉ।
କଣ କହିଲ?
ହଁ ଫୋନ
ହଁ ପ୍ରାଏ ଟାଇମ ତ ମୋ ସ ମୁ ଫୋନ ନେଇକି ଯାଏ। ବେଳେ ବେଳେ ନେଇକି ବି ଯାଇ ହୁଏନି ତ ନିଏନି ଆଉ।
ଦାଦା ସୁକୁତା। ଆଉ ସେଟା ବହୁତ ହି ସା ପାହାଡ଼ ଜାଗା ଅଛି ଫୋନ ନେଇକି ଯାଇ ତା ଫୋନ ନେଇଛୁ। କିନ୍ତୁ ସେଠି ନିଶ୍ଵାସ ନାହିଁ ଯଉଟା କି କାହାକୁ ଫୋନ କଲେ ବି ଫୋ ଯାଇପାରିବନି। ମେସେଜ କଲେବି ମେସେଜ ଯାଇପାରିବ ସେ ଜାଗାରେ ମତେ ପଥାଉ ପୁଡି ନା ବିନା ଫୋନରେ ଭଲସେ ବୁଲାବୁଲି କରିକି ଆସେ।
ଦିଟା ଜାଗା ତ ଅଲଗା ଅଲଗା ରହିବ ନା। ଏଇଟା କି ଫୋନର ନେଟୱାର୍କ ଅସୁବିଧା ଥାଏ। ହ କାହାକୁ କଲ କରିକି କିଛି ଜଣେ ହୁଏନି। ଆଉ ଗୋଟେ କଥା ଆଉ ଫୋନ ନ ନେବା ସମୟ ରେ ମାନେ ମନରେ ଟିକେ ଦୁଃଖ ଆସିଯାଏ କି ଗୋଟେ ବୁଲିବାକୁ ଯାଇଛି ଫଟୋ ଉଠେଇ ପାରେନି। ଗୋଟେ ଭଲ ଜିନିଷ ଦେଖିବି ପ୍ରାକୃତିକ ଦୃଶ୍ୟ ଯେତି। ସେଗୁଡ଼ା ବି ଫୋନରେ ଟିକେ ଉଠେଇ ଆଣି ହୁଏନି। ଏଇଥି ପାଇଁ ଟିକେ କଷ୍ଟ ହୁଏ ଆଉ ଦୁଃଖ ଲାଗେ।
ହଁ ଝିଅ ରହିବା ସଥା ବହୁତ କଷ୍ଟ ବେଳେବେଳେ
ହଁ ସେଇଟା ବି ଠିକ୍ କଥା।
ଘରେ ଘରେ ପିଲାପି ବାପା ମା ଭାଇ ଭଉ ସମସ୍ତେ ଅଛନ୍ତି। ତାଙ୍କ ସହିତ ସ ସମୟ ବିତାଇବାକୁ ପଡ଼େ। ଆଉ ଯ ଯଦି ଫୋନ୍ ନଥିବ ତାହେଲେ ଫୋନ ଯଦି ଜଣେ ଦେଖୁଥିବ ଅଛି ଆ ତା ସହିତ ଟିକେ କଥା ହେଇଗଲେ ସମ୍ପର୍କଟା ବେଶୀ ବଢ଼େ। ଯଦି ସାମ୍ନା ଵାଲା ସତ ଆମେ କଥା ହଉଚେ। ଫୋନେ ଆମେ ସବୁବେଳେ ରହିବା ତାଲେ ସାମ୍ନା ଵାଲା ସହିତ ହୁଁ ହଉ ହଉ ଆଉ କଣ ଖବର ସବୁ? ଦେହ ଭଲ ଅଛି?
ହଁ ହଁ ଦେହ ଭ ଭଲ ଅଛି ତୁ କେମିତି ଅଛୁ?
ଅଛତ ଫୋନଟା ଯଦି ଆମେ ବାହାରକୁ କୋଉଠିକି ନେଇକିକି ନ ଯାଆନ୍ତି ତାହେଲେ ଆମେ ଫଟତ ଉଠେଇ ପାରିବାନି। ପାଖରେ ଯଦି ତିନି ଚାରି ଜଣ ସାଙ୍ଗ ଥିବେ ସାଙ୍ଗ ମାନଙ୍କ ସହି ବୁଝା ବୁଝି ହଉଥି ମାନେ ଫୋନଟା କେତେ ଗୁରୁତ୍ୱପୂର୍ଣ
ଅ ବେଳେବେଳେ ତ ଫୋନ ବି କାମରେ ଆସେ ନା। ଆଉ କଣ ତୁ କେମିତି ଅଛୁ?
ହଁ ମୁଁ ବହୁତ ଭଲ ଅଛି ତୁ ଟିକେ ଥଣ୍ଡା ହେଇଯାଇଥିଲା। ଔଷଧ ବି ମୁଁ ଖାଇନି ଯେତୁ ଔଷଧ ଖାଇଲେ ମତେ ପିତା ଲାଗେ ସେଥି କଣ ଖାଏ ଆଉ? ବହୁ
ପିଇଦେ ଭଲ ହେଇଯିବ।
କାଢ଼ାଟା କେମତି କରାଯାଏ, ତୁ ଜାଣିବୁ।
କାଢ଼ା।
ହଁ।
ଯାହା ଗୋଟେ ପାତ୍ରରେ ପାଣି ନେବୁ, ପାଣିକି ଗରମ କରିବୁ। ଗରମ ପାଣିରେ ଦିଇଟା ଲବଙ୍ଗ, ଗରମ ପାଣିରେ ଦିଇଟା ଲବଙ୍ଗ ପକେଇଦବୁ। ଲବଙ୍ଗ ଦିଟା, ଆଉ ଦିଟା-ଆ ତୁଳସୀ ପତ୍ର। ଆଉ ଗୋଟେ ଖଣ୍ଡ-ଅ ଆଉ, ଗୋଟେ ଖଣ୍ଡ ଡାଲ୍ ଚିନି, ଏଇ ଗୁଜୁରାତି ତାକୁ ଭଲ ସେ, ଗୋଟେଲେ, କଣ କହିଲ?
ଡାଲଚିନ ବି ପଡେ, କାଢା ରେ!
ବେଳେ ବେଳେ ବ୍ୟବହାର କରନ୍ତି। ଆଉ ଗୋଟେ ପତ୍ର, ଆଉ ଗୋଟେ ତେଜ ପତ୍ର
ତେଜପତ୍ର ବି ପଡେ।
ହଁ। ତାକୁ ଭଲସେ ଫୁଟିଲା ପର୍ଯ୍ୟନ୍ତ, ତାକୁ ଗ୍ୟାସ୍ରେ ବସେଇବ ସିମ୍ କରିକି।
ହୁଁ, ହଁ।
ତା'ପରେ ଛାଣିକି ସେଟା ପିଇ ଦିଅନ୍ତି।
ସେଇଟା ପିଇଲେ କଣ ଥଣ୍ଡା ଭଲ ହେଇଯାଏ?
ହଁ, ଥଣ୍ଡା ଭଲ ହବ। ଜର ବି ଭଲ ହବ।
ଯେବେ ବି ଅଧିକା
କଣ କହିଲୁ?
କହିଲି ଯଦି ଅଧିକ ଥଣ୍ଡା ହେଇଥିବ, ତାହେଲେ ୟାର ନାଁ ହେଉଛି କାଢା। କାଢା, ପିଇଲେ ଭଲ ହେଇଯିବ।
ହଁ, ହଁ, ଦେହକୁ ଟିକେ ଆରାମ ମିଳିବ ଆଉ। ମୁଣ୍ଡ ଓଜନିଆ ଲାଗେ ନା ବେଳେ ବେଳେ, ଦେହହାତ ବି ଦୁର୍ବଳ ଲାଗେ ସେଟା ଟିକେ, ଭଲ ଲାଗିବ ପିଇଲେ ହାଲ୍କା ଲାଗିବ।
ମୁଁ, ତ ଜାଣିିନଥିଲି, କାଢା କେମିତିବନା ଯାଏ। ଏବେ ଯଦି କାହାର ଦେହ ଖରାପ ଥିବ, ଥଣ୍ଡା ଜର ମୋର ମୁଣ୍ଡ ବିନ୍ଧା ହୁଏ, ମାନେ-ଏ କଢ଼ା ବନେଇକି ପିଇବି ଆଉ।
ହଁ। ସବୁବେଳେ ବ୍ୟବହାର କରିବ ବି, କାଢା ଦେହ ପାଇଁ ଭଲ।
ସେଟା ପେଟ ଗରମ ହବନି?
ନାଇଁ ନାଇଁ ପେଟ ଟା ଗରମ ହବନି। ଯ ଚା' ତ ପିଉଥୁବୁ?
ହଁ।
ହଁ, ଚା' ବଦଳରେ କାଢା ପିିଲଲେ ଆହୁରି ଭଲ। ଚା' ଟା ପେଟ ଗରମ ହବ ନା!
ଆ ଅଖାଦ୍ୟକୁ ସକାଳୁ କାଢା ଟା ପିଅନ୍ତି ନା, ସନ୍ଧ୍ୟାବେଳେ ପିଅନ୍ତି?
ସଖାଳେ ପିଇଲେ ଚଳିବ। ଦିନକୁ ତ ଥରେ ପିଅନ୍ତି ମୋ ଜାଣିବାରେ। ସକାଳେ ପିଲେ ଚଳିବ। ସନ୍ଧ୍ୟାରେ ପିଲେ ବି ଚଳିବ। ଦିନକୁ ଥରେ ହବା ଦରକାର।
ଆଉ, ଯଦି ଥଣ୍ଡା ନ ହଉଥିବ ତାହେଲେ, କାଢା ଟା ପିଇ ହବ ନା ପିଇ ହବନି?
ହଁ, ପିଇ ହବ। କହିଲି ନା ସବୁବେଳେ ପିଇଲେ ବି ଚଳିବ।
ଗୋଟେ କପ୍ ପିଇବ ଆଉ।
ହଁ, ଯେମିତି ଚା' ପିଅନ୍ତି ସେମିତି କାଢା ପିଇବ।
ଶୁଣିଛି ଯଦି ଥଣ୍ଡା ହବ। ଏ ହେଲେ ତୁଳସୀ ପତ୍ରର ରସ ସହିତ ମହୁ ପକେଇକି ପିଲେ। ଥଣ୍ଡା ପଦା
ହଁ ଅଧା ପକାନ୍ତି ଛେଚିକି ଅଦା ରସ ବି ମିଶେଇକି ପିଅନ୍ତି।
ମହୁ ସହିତ ମହୁ ସହିତ ଅ ଅଦା ରସ ତୁଳସୀ ପତ୍ର ର ରସ ମିଶେଇକି ପିଇଲେ ଥଣ୍ଡା ଫଣ୍ଡା ହୁଏ।
ହଁ ଖାଲି ପେଟରେ ପିଅନ୍ତି।
ଖାଲି ପେଟରେ
ହଁ ଖାଲି ପେଟରେ ପିଅନ୍ତି। ମେଡିସିନ ଭଳିଆ କାମ ଦବ ନା।
ହଁ। ଆଉ ଯଦି ମୁଁ ତାକୁ ସେଇ ରସକୁ ରଖି ଦେଇଥିଲି ତୁଳସୀ ପତ୍ରର ରସ ବହୁତ ଆଉ ଅଦା ରସ ବି ବହୁତ ଦେଇଯାଇଥିଲ ଆଉ ସେଥିରେ ମହୁ ବି ଅଧିକ ଦେଇ ଦେଇଥିଲି। ସବୁ ତକ ତାକୁ ଗୋଳେଇକି ଯଦି ରଖି ଦେଇଥିବି ସେତେବେଳେ ଥଣ୍ଡା ହବ ସେ ସବୁବେଳେ ଗୋଟ ଚାମଚ ପିଇ ଦେବି।
ନାଇଁ ରଖିଲେ ହବନି ତାକୁ ଯେତେବେଳେ ତିଆରି କରାଯାଏ ସେତେବେଳେ ଖାଇବ। ମାନେ ପିଇବା ଦରକାର। ତାକୁ ଔଷଧୀୟ ଗୁଣଟା କମିଯିବ ନା ସେଥିପାଇଁ ରଖନ୍ତିନି।
ମାନେ ତାର ଯୋଉ ପାୱାର ଟା ଥିବ କରିକି ରଖାଯାଏ
ହଁ ହଁ।
ହ ଚେରମୂଳି ର ମାନେ ତା ଯୋଉ ପ୍ରସ୍ତୁତ ଥିଲା ନା ସି ଦେହ ପାଇଁ ବି ବହୁତ ଭଲ। ମାନେ ଔଷଧୀୟ ଗୁଣ ଘର ଯୋଟା ବନେଇକି ଖାଇପାରିବୁ କି ପିଇପାରିବୁ ଦେହ ପାଇଁ ସେଇଟା ଭଲ ମେଡ଼ିସିନ ଠାରୁ ବହୁତ ଭଲ।
ତେରମୂଳିକା ଯଦି ଯୋଉଟା ଭଲ ହବ ନା।
ହଁ।
ଆଚ୍ଛା। ଓ ହଳଦୀ ଯୋଉ ଗରମ ପାଣିରେ କଞ୍ଚା ହଳଦୀ ଫୁଟେଇକି ଦିଅନ୍ତି ଜାଣିଛ
ହଁ ସେଇଟା ତ ମୁଁ ଜାଣିନି ସେଇଟା କଣ ପାଇଁ ପିଅନ୍ତି?
ସେଟା ଯଦି ଦେହହାତ ଦରଜ ହୁଏ। ତାହେଲେ ସେଟା ପିଅନ୍ତି ମୋର ଗୋଟେ ସାଙ୍ଗ ଅଛନ୍ତି। ସିଏ ସବୁବେଳେ ସେଟା ବନେଇକି ପିଅନ୍ତି।
ସେଟା ସବୁବେଳେ ପିଇଲେ ଚଳିବ?
ସବୁବେଳେ ତ
ହ
ହଁ।
ସେଇଟା ସକାଳେ ପିଲେ ଚଳିବ ନା ସନ୍ଧ୍ୟାବେଳେ ପିଲେ ଚଳିବ।
ସନ୍ଧ୍ୟା ବେଳେ ଦିନ୍ତି ଗରମ ମାନେ ଗୋଟେ କପ ପାଣିରେ ହଁ। ମୋତେ କପ ପାଣିରେ କଞ୍ଚା ହଳଦୀ ଖଣ୍ଡ ମାନେ ଛେଚା ଟିକେ ପଡେ। ପଡେ ତେଜପତ୍ର ପଢେ ଗୁଜୁରାତି ପଢେ ଗୋଲମରିଚ ବି ପଢେ। ଆଉ ଡାଲଚିନ ପଡେ। ତୁ କରିବୁ ତାକୁ ଛେଚା ହୁଏ ଛେଚିକି ପାଞ୍ଚ
ହ
କଣ କରୁଛନ୍ତି ଏଠି? ଗ୍ୟାକୁ ପୁରା ଲୋପ ଅବଶ୍ୟ ପାନଷ୍ଟା ଭିତରେ ହେଇ ସାରଲା ପରେ ତାକୁ ଛାଣିକି ଅଣ୍ଡା ହେଲା ମାନେ ସେ କଲରାବି ମିସେଇଚି। କଡମ୍ ଚିଲିଟା ଥଣ୍ଡା ହେଲା ପରେ ପିଇବ ଆଉ।
ଆଚ୍ଛା ଏମିତି ତାହେଲେ ପିଅନ୍ତି?
ହଁ ବେଶୀ ପିବନି ସେଇଟା ସିଏ ସେମାନେ ଗୋଟେ ଗୋଟେ ଲାଷ୍ଟ ବୋହୁତ ଭଲ କନେଇକି ପିବୁ ଟିକେ ରାଗ ରାଗ ଲାଗିଥିବ। ଆଉ ତୋ ଦେହ ପାଇଁ ଭଲ ଦେହ ହାତ ଯଦି ବିନ୍ଧା ହଉଥିବ କଣ କମିଯିବ। ଥଣ୍ଡା ଚିନି ବି କିନ୍ତୁ ହଳଦୀ ଟା ପଡିଛି। ସେଟା ଥଣ୍ଡା ଯଦି ଥିବକି ସେଟା କଟିଯିବ।
ଛା
ବହୁତ ଥର କଣ ହେଇଚି ହଁ ମତେ ଯେତେବେଳେ ବେଶି ଥଣ୍ଡା ହୁଏ ମୁଁ ବେଳେ ବେଳେ ତାକୁ ବନେଇ କିଛି ଇବେ ମୋର ଜଣେ ସାଙ୍ଗ ଅଛନ୍ତି ସିଏ ବି ନହେଲେ ବନେଇଲେ ମତେ ଦିଅନ୍ତି ମୁଁ ବି ଦିି ଦିଏ। କେବେ ବନେଇକି ପିଇବୁ ଆଉ ଭଲ ଲାଗିବ।
ଓହୋ। ଏମିତି ତାହେଲେ
ହଁ। ତୁ ବି ବନେଇବୁ ଯେତେବେଳେ ଥଣ୍ଡା ହବ ସେତେବେଳେ ବନେଇକି ପିଇବୁ ଭଲ ଲାଗିବ। ହାତିକ୍ ଭଳିଆ ତ ନାଚିବ ସେଠୀ କିଛି ଖରାପ ଲାଗିବନି କିନ୍ତୁ ଟିକେ ରାଗ ଲାଗିବ।
ହଁ। ଏଥର ଥଣ୍ଡା ହେଲେ ମୁଁ ବି ପିଇବି। ବାକି ଘରେ ଯଦି ବି କାହାକୁ ଥଣ୍ଡା ହବ ତାଙ୍କୁ ବି କରିକି ଦେବି।
ଦେଖିବୁ ପୁରା ଔଷଧ ଭଳିଆ କାମ ଦବ। ଏବେ ବନେଇବୁ ଦେଖିବୁ ପୁରା ଔଷଧ ଭଳିଆ କାମ ଦବ।